ହ୍ୟାଲୋ।
ହଁ କୁହ।
ଦି ରାଧେ ରାଧେ।
ରାଧେ ରାଧେ। ଆଉ କଣ କରୁଥିଲ ଯେ। ମୁଁ ଏଇ ନେ ସେଇ ଭାତ ଟା ଆମର ସରିଗଲା ହୁଁ।
କୁହନ୍ତୁ।
ଆଉ ଖାଇଛ କି ନାଇଁ ଖାଇସାରିଲେ କି ନାଇଁ।
ନା ଖାଇନି।
ହଁ ଆଉ ଏତେ ଲେଟ ତ ଖାଇନି ନା କଣ କେମିତି।
ନା ବା ଖାଇନି ଯୋଉ କାମ ଦିଆ ହେଇଛି ତ। ଯ ଭୋଟର କାମ ନୁହେଁ। ଭୋଟର କାମ।
ହୁଁ ହୁଁ ହୁଁ ହୁଁ।
ସେ ଭୋଟ
ଆ ଭୋଟର କାମ ଲାଗି ଏଇନା ପୁରା ବ୍ୟସ୍ତ।
ହଁ
ଅ ହୋ।
ସେଗୁଡା ବହୁତ। ଗୁଡେ ଦେଇ ଦେଇେ ଚନ୍ତି ସେଗୁଡା ବସିକି କ କରୁଛି।
ହଁ।
ଆ ଘରେ ମା ରୋଷେଇ କରୁଥିବେ?
ହଁ ହଁ।
ହୁଁ
ଘରେ ମା ନୁହଁ ମୁଁ କରେ ଆ ଯେ ମୋର କାମ ଅଛି ବାପା ହେଲ୍ପ କରୁଛନ୍ତି।
ଅ ହଁ ମା କଣ କରୁଛନ୍ତି।
ସେ ତା ଦେହ ଭଲ ନାହିଁ ତ
ହ ହଁ
ଥି ତାର କିଛି କରେ ନା
ହ ହ
ହ ତାରବେଳରୁୁ କିଛି ପରେନା।
ଓହୋ ଖାଇବା ପିଇବା ଠିକ ଠାକ କରୁଛନ୍ତି ତ ନା କେମିତି କର?
ହଁ ସେମିତି ଖାଇବା ପିଇବା କରେ। ହୁଁ।
ଘରେ ମା ଟିକେ ନ କାମ ଇଏପଟେ ହେଉଥିଲା ଦେହ ମୁୂଣ୍ଡ ଖରାପ ହେ କେତେ ହଇରାଣ ହଉଥିବ ଆଉ।
ହୁଁ। ବାବା ହେଲ୍ପ କରନ୍ତି। ସେତିରେେ କରୁ ଆଉ।
ହ ହୋ
କୁହନ୍ତୁ।
ଆଉ କଣ ଖାଇଦିଅ ଆଗେ ଯାହା ଯେତେ କାମ ଥବ ଆଗେ ଟିକେ ତ କଣ ଖାଇ ପିଇ ଦବ ତାପରେ ଯାଇି କଣ ଟିକେ କରେ ଏତେ ବଢା ଖାଲି ପେଟ ରହିବା ବ
ହେ ଆପଣ ଖାଇସାରିଲେଣି?
ହଁ ମୁଁ ଖାଇ ଉପମା ବନେଇକିରି ଖାଇ ଦେଇଛି।
ଓହୋ ବନେଇକି ଖାଇଲେ ନା।
ହଁ।
ହଁ। କେତେଟାରୁ ଉଠିଲେଣି ଚାରିଟାରୁ।
ହଁ ମୁଁ ଆଜି ଟିକେ ଲେଟ ରେ ଉଠିଛି ସାଢେ ଚାରିଟା କୋଡି ଆ ଯୋଉ ଚାରିଟା ହଁ ସାଢେ ଚାରିଟା ଆଜି ଉଠିଛି। ବାଜି। ସକାଳୁ ଉଠି ପୁରାଁ ସାଢେ ଚାରିଟାରେ ପୁରା ଉଠିଲି ଉଠିଲା ବେଳକୁ ପୁରା ଅନ୍ଧ ସବୁ କାମ ସ ପୂଜା ପୂଜି ଟିକେ ସାରି ଯୋଉ ସାଙ୍ଗ ପାଇଁ। ସେ ଜଉ ମୁଁ ବି ସେଠି ଖାଇଥିଲି ମୋ ବାବାଙ୍କୁ ବି ଖାଇ ଦେଇଥିଲି ବାପାଙ୍କୁ ସେ ତାପରେ ସବୁ କାମ ସେମିତି ଆଉ ଘରର କାମ ତ ଜାଣିଥିବେ ଆଉ ଏ କାମ ପରେ ସେ କାମ ସେ କାମ ପରେ ଏ କାମ
ହଁ ପା ବହୁତ କ
କେବେ ବି
ହଁ ଆପଣଙ୍କ ଆଉ ଘରେ ଶାଶୁ ହେଲ୍ପ କରନ୍ତି ନା ଆପଣଙ୍କୁ?
ହଁ ମା ହେଲ୍ପ କରନ୍ତି ବାକି ଏଇନା ନାହାନ୍ତି ଯାଇଛନ୍ତି ତାଙ୍କ ଗାଁ କୁ ଯାଇଛନ୍ତିଁ। ସେଥିଲାଗି ଟିକେ ଏକୁଟିଆ ଇଏ କରିବାକୁ
ସିଏ ହେଲ୍ପ କରିଦିଅନ୍ତି ନା।
ହଁ ହଁ।
ତାଙ୍କ ଏଜ କେତେ?
ସି ସିଷ୍ଟିତକ ହେଇଗଲାଣି ଷାଠିଏ ହେଇଗଲେଣି।
ଓ ହୋ ଯାହଉ। ଆଉ ଭାଇ କଣ କରନ୍ତି?
ଭାଇ ଆମର ବିଜନେସ୍ କରନ୍ତି ଆଉ।
ହୁଁ ହୁ କି ବିଜନେସ୍?
ଏଇ ଗାଡ଼ି
ହଁ ହଁ ହଁ।
ହୁଁ।
ଗାଡି। ଚଲାନ୍ତି ନା ହଉ ଭଲ।
ହଁ। ନା ଗାଡ଼ି ଗାଡି ଅଛି ଡ୍ରାଇଭର
ଓହୋ। ଓ ଭାଇ ଚଲାନ୍ତିନି?
ନା ହ ଭାଇ ବୁଝାବୁଝି ହିଁ କରନ୍ତି ଆଉ।
ବହୁତ ସାରା ଗାଡି ଥିବ।
ହଁ ଗାଡି ଆମର ଅଛି ସେମିତି ପା ପାଞ୍ଚଟା ଛଅଟା ଗାଡି ଟ୍ରକ୍ ସବୁ ଛୋଟ ଗାଡି।
ବାପ୍ରେ ଓହୋ ହୀ ହୁଁ ଆଉ ସେଇଟା ବଢିଆ।
ହଁ।
ସେଇବେ ଜିନିଷଟା ବଢ଼ଆ।
ହଁ ବିଜିନେସ୍ ଲା ଭଲସ ଲାଗି ରହିଚି ଆଉ। କେତେବେଳେ ଲାଭ ହୋଉଚି କେତେବେଳେ ଲସ୍ ଉଛି ଏମିତି ଆଉ
ନା ନା ସେଇଟା ଭଲ
ହଁ।
ଆମ ଏପଟେ ବି ଜଣେ କରିଚି। ସେଇଗୁଡା
କଣ କହିଲ?
ଆମ ଏପଟେ ବି ଜଣେ କରିଚି ସେଗୁଡା
ହଁ ହଁ ହଁ।
ବୋହୁତ ଭଲ ଲାଗୁଚି।
ହୁଁ ହୁଁ।
କୁହନ୍ତୁ।
ଆଉ କଣ ପୂଜା ପୂଜି କଲେ କେମତି କଣ ହଁ।
ଜପୁଚି ମୁଁ ମୁଁ କରେନା।
ଓହୋ। ଘରେ କିଏ କରନ୍ତି, ବାବା କରନ୍ତି
ହୁଁ, ହୁଁ। ହୁଁ ସିଏ ସକାଳୁ ଉଠିକି କରନ୍ତି।
ନା।
କିଛି ବି ନୁହଁ।
ଓହୋ ତାଙ୍କ କାମ ବି
ତାଙ୍କ କାମ ତା କାମ ବି ସିଏ କରିବନି।
ଓହୋ ଏମିତି ହେଇଯାଇଚି ତାହେଲେ।
ତା କାମ ବି ମୋ ବାବା କରିବେ ମୁଁ କରିବି।
ଓ ହ।
ସେରେ ଅଲଗା ପ୍ରକାର।
ହଁ।
ମୁଁ ଛୋଟ ବେଳୁ ସେମିତି।
ଓହଁ ଛୋଟ ବେଳୁ।
ହଁ ।
ମୋର ସବୁ ବାବା କରିଦିଅନ୍ତି ସବୁ କରି କାରିକି ମତେ ଖାଇବାକୁ ପିଇବାକୁ ଦେଇ କି ନିଜେ ଦୋକାନ ଯାଆନ୍ତି, ମୋ ବାବା ତାଙ୍କର ପ୍ରେସ୍ ଥିଲା, ଟାଇପ୍ ଥିଲା।
ଓ ହୋ।
ଏବେ ଏଜ୍ ହେଇଗଲାଣି ମୁଁ ଜବ୍ କଲି ମୁଁ ବାବାଙ୍କୁ କହିଲି ଆଉ କରନା ତାଙ୍କ ଦେହ ବି ଖରାପ ବି ହେଇ ଯାଇଥିଲା। ସେ ମୋର ସବୁ କାମ କରିକି ଛୋଟ ବେଳୁ ମୁଁ ଯଦି କହିବି ବାବା ମୁଁ ପଢି ପାରୁନି ମୋ ମୁଣ୍ଡ ବିନ୍ଧୁଛି ମତେ ପଢ଼େଇ ଦିଅ ମୋ ବାବା ମୋତେ ପଢ଼େଇ ଦେବେ।
ହଁ ହୁଁ ଆଉ ସବୁ ହେଲ୍ପ କରନ୍ତି ଘରର ମା ନାଇଁ ମା ବାପା ଦି ଜଣଙ୍କ କାମ ଜଣେ କଲା ବେଳକୁ।
କେତେ ଡିଫିକଲ୍ଟ ମୁଁ କ ମୁଁ କହିବି ମୁଁ ଛୋ ଟବେଳେ। ମତ ମୁଁ-ଉ-ଉ ଜାଣି ପାରେନା ଆଗରୁ ମୁଁ ନିଜ ଡ୍ରେସ ପଟା ବି ମୁଁ ଧୁଏ ନା ମୋ ବାବା ଧୋଇଦିଅନ୍ତି।
ଓ ହୋ।
ସବୁ କରିଥିବେ ଆଉ ମା ସେମିତି କେମିତି ହେଇଗଲେ କି ଆଗରୁ ଭଲ ଥିଲେ କି ସଡନ ସେମିତି ହେଇଗଲେ।
ସେତେବେଳ କୁ ଙ୍କ ସେମିତି ହେଲା।
ଓ ହଁ।
ହଁ
ଆଉ ମୁଣ୍ଡ ଟିକେ ହେଇଥିବ ଆଉ। ହୁଁ
ଆମେ ତିନି ଭଉଣୀ।
ଜାଣି ଜାଣିପାରୁଛନ୍ତି ତ।
ହଁ ସବୁ ଜାଣୁଛି। ସବୁ ଇଏ କରୁଛି।
ହୁଁ
ଆମେ ତିନି ଜଣ ତିନି ଭଉଣୀ ମାନଙ୍କୁ କେତେ ଡିଫିକଲ୍ଟ ରେ ମୋ ବାବା।
ବାବା କରୁଥିବେ ଆଉ।
ମୋ ବାବା ଏକେଲା।
ଯେତେବେଳେ ତମେ ସବୁ ହେଲ ସେ ସେମିତି ହୋଇଥିଲେ କି କେମତି କଣ
ମୁଁ ଜାଣିନି ସେଗୁଡା।
ହୁଁ ହୁଁ
କିନ୍ତୁ ମୋଟାଇ ମାନେ ମୋ ବାବା କରିଥିଲେ
ହଁ ହଁ ଆଉ କଣ ଟିକେ କଣ ଖାଇଦିଅ ତାପରେ କଥା ହବ ପା ଖାଇ ସକାଳ ଖାଇବା କୁ ସେଟା ନିହାତି ମାନେ ଦେହ ପାଇଁ ଠିକ ମାନେ ତମେ ସାତଟା ଆଠଟା ବେଳୁ ସକାଳ ଖାଇବାଟା ଖାଇବା କଥା ଏଇ ବାଟା ବେଳ ଖାଇଲେ ହେଲେ ହବ ମୋଟା ନଅଟା ପରେ ହେଇଯାଏ ମାନେ ମୁଁ ଖାଉ ଖାଉ ହୁଏକି ସକାଳ ଖାଇବା ଟା ତମେ ଅଧିକ ଖାଇବ ପୁରା ଖାଇବ ସକାଳ ଖାଇବା ଟା ଅଧିକ ଖାଇବ ବାରଟା ବେଳ ତା ଠାରୁ କମ ରାତିଟା ତା ଠାରୁ ବହୁତ କମ ପୁରା।
ହଁ ମୋର ଓଲଟା।
ହା ହା
ସେଥିପାଇଁ ସବୁ ଇଏ ହୁଏ
ହଁ ହଁ
ହଉ ଆଉ କଣ କୁହ।
ଆଉ କଣ ସବୁ ଭଲ ଆଉ ସବୁ ସକାଳର କାମଟା ଏଇନେ ସବୁ ସରିଗଲା ତାପରେ ଚାଲିଛି ଆଉ ଏମିତି ସବୁ ଆଉ।
ତାପରେ ଫେରେ ଉଁ ଗାଧୁଆ ବେଲ ପାଇଁ ହବ।
ହଁ ସେ ଭାତ ଡାଲି ସିଝେଇ ସାରିଛି ଭାତ ହେଇ ସାରିଛି।
ହୁଁ
ହୁଁ ଆଜି ପୋ- ହଇ ଆମର। ସେ ଯୋଉ ହଁ କଷା ହବ। ହଁ ପଇଟା ତା ସବୁବେଳେ। ସେ ସୋରିଷ ମସଲା ବି। ଦିଆ ହେଇକି ହେଇଯାଏ ଆଜି ଛେଚା ମସଲା ଦି ହେଇକରି ମୁଁ କହି ମସଲା ଛେଚା ମସଲା ଦେଇକରି ପୋଇ ତ ମତେ ପୁର ପୋଇ ହିଁ ବଢ଼ିଆ ଲାଗେ
ମତ ମତେ ବି ବଢ଼ିଆ ଲାଗେ-
ଲାଗି ମସଲା ବଜା-
ଭଜା ମତେ ତରକାରୀ ଭଲ ଲାଗେ-
ହଁ
ମତେ ତରକାରୀ ଭଲ ଲାଗେ ପଇ ତରକାରୀ
ଇ ଚିଙ୍ଗୁଡ଼ି ପକେଇ କେବେ ଖାଇଛନ୍ତି ବୁ ଚିଙ୍ଗୁଡ଼ି ଆମର ମୁଁ ତ ଖାଇଏନି ବାକି ଆମ ଘରେ ବନା ହୁଏ ଚିଙ୍ଗୁଡ଼ି
ମୁଁ ବି ଖାଇନି କେବେ-
ଓ ହୋ ଇ ଚିଙ୍ଗୁଡ଼ି ଟା ବହୁତ- ଟେଷ୍ଟ ଲାଗେ ସମସ୍ତେ କହନ୍ତି ଯେତେବେଳେ ପୋଇ ଘରକୁ ଆସିବେନି ଚିଙ୍ଗୁଡ଼ି ଟା ଦରକାର- ହଁ ହଁ
ଓହୋ ଦିଦି କରିବି ପରେ-
ହୁଁ ହୁଁ ହୁଁ ଯଉ ଖାଇଦିଅ ଟିକେ ତାପରେ କଥା ହବ ଆଉ